ହ୍ୟାଲୋ।
ହଁ କହ।
କଣ କରୁଛୁ?
ହଁ ମସ୍ଥିଲ ତୁ ବଷି।
ମୁଁ ଏଇ ବର୍ଷା ପକଉ ତ ଛାତରେ ବୁଲୁଥିଲ। ଆଉ ଫାଙ୍କା ଅଛୁ ଟିକେ ସାଧାରଣତନ୍ତ୍ର ଦିବସ ବିଷୟରେ କଥା ହେଇଥାନ୍ତେ?
ହଁ କଣ କହୁଛୁ କହ
ହଉ ଶୁଣ। ଭାରତର ଏକ ସ୍ଵାଧୀନ ସାର୍ବଭୌମ ସମାଜବାଦୀ ଧର୍ମ ନିର ପକ୍ଷେ ଗଣତନ୍ତ୍ର ରାଷ୍ଟ୍ରପତି ପ୍ରତିବର୍ଷ ଜାନୁଆରୀ ଛବିଶ ତାରିଖରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆଡମ୍ବର ଉତ୍ସାହ ସହ ପାଳନ କରାଯାଏ। ଉଣେଇଶହ ପଚାଶ ମସିହା ଜାନୁଆରୀ ଛବିଶ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସେଥି ସେହି ସଂସ୍କୃତିକୁ ଚିର ସ୍ମରଣୀୟ କରିବା ପାଇଁ ଏହି ଦିବସ କୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ଭାରତର ସମ୍ବିଧାନ ବିଶ୍ ସର୍ବବୃହ ଲିଖିତ ସମ୍ବିଧାନ ଆମ ଦେଶର ସମସ୍ତ ନାଗରିକ ସମାନ ଅଧିକାର। ସ୍ୱାଧୀନତା ନ୍ୟାୟ ଓ ସମାଜର ସଂଯୋଗ ପ୍ରଦାନ କରେ। ସମ୍ବିଧାନ ରଚନା କମିଟିର ଅଖତଃ ଡକ୍ଟର ଭୀମ ରାଓ ଓ ରାମଜୀ ଆମ୍ବେଦକରଙ୍କ ନେତୃତ୍ୱରେ ଏହି ମହାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ଭବ୍ୟ ପ ପ ପରେଡ ଆୟୋଜନ ହୁଏ। ଏହି ନିଜର ଶକ୍ତି ଶୃଙ୍ଖଳା ଓ ଦେଶ ପ୍ରେମର ପରିଚୟ ପ୍ରଦର୍ଶନ କରନ୍ତି। ବିଭିନ୍ନ ରାଜ୍ୟର ସାଂସ୍କୃତିକ ଝାଙ୍କି ଭାରତର ଐକ୍ୟ ବିବିଧତା ଓ ସଂସ୍କୃତିକୁ ସୁନ୍ଦର ଭାବେ ଉପସ୍ଥାପନ କରେ। ଦେଶର ବିଦ୍ୟାଳୟ ମହାବିଦ୍ୟାଳୟ ସରକାରୀ କାର୍ଯ୍ୟାଳୟରେ ଭା ଜାତୀୟ ପତାକା ଉତ୍ତୋଳନ କରାଯାଏ ଛାତ୍ରଛାତ୍ରୀ ଉଁ ବହୁତ ଆଡ଼ମ୍ବରେ ପାଳନ କରନ୍ତି। ଗଣତନ୍ତ୍ର ଦିବସ ଭାରତର ଏକ ମହାନ୍ ଜାତୀୟ ପର୍ବ। ପ୍ରତିବର୍ଷ ଜାନୁଆରୀ ଛବିଶ ତାରିଖରେ ସମଗ୍ର ଦେଶରେ ଏହା ଅତ୍ୟନ୍ତ ଆନନ୍ଦମୟ ଓ ଗର୍ବର ସହ ପାଳନ କରନ୍ତି। ଆଉ ଇଏ ଉଣେଇଶ ପଚାଶ ମସିହାରେ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟ ହୋଇଥିଲା। ସେହି ଦିନଠାରୁ ଭାରତରେ ଏକ୍ ପୁନ ସାଧାରଣତନ୍ତ୍ର ଗଣରାଜ୍ୟ ଭାବେ ପାଳନ କରାଯାଏ। କଣ ସାଧାରଣତନ୍ତ୍ରର ଅର୍ଥ ହେଉଚି। ଜନତାଙ୍କ ଦ୍ଵାରା ଉଁ ଜନତାଙ୍କ ପାଇଁ ଓ ଜନତାଙ୍କର ଶାସନ। ଭାରତର ସମ୍ବିଧାନ ଦେଶର ସମସ୍ତ ନାଗରିକଙ୍କୁ ସମ୍ମାନ ଅଧିକାର ଓ ନାୟ ସ୍ଵାଧୀନତା ଓ ଭ୍ରୃତ୍ୱରବବାର୍ତ୍ତା ଦେଇଥାଏ। ସମ୍ବିଧାନ ଆମକୁ ଆମର ଅଧିକାର ସହିତ କର୍ତ୍ତବ୍ୟ ବି ପାଳନ କରିବା କରିବା ଉଚିତ୍‌। ଯୋଉଥିରେ କି ଏହି ଦିନ ଦେଶର ସମସ୍ତ ସରକାରୀ ବିଦ୍ୟାଳୟ, କାର୍ଯ୍ୟାଳୟ ମହାବିଦ୍ୟାଳୟ ଜାତୀୟ ପତାକା ଉତ୍ତୋଳନ କରାଯାଏ। ଛାତ୍ରଛାତ୍ରୀ ମାନେ ଦେଶାତ୍ମ ବୋଧକ ଗୀତ ଗାଆନ୍ତି, ଭାଷଣ ଦିଅନ୍ତି, ନୃତ୍ୟ କରନ୍ତି ଆପେ ଆପୃତ୍ତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ବି ଦିଅନ୍ତି। ଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ସୈନିକ ମାନଙ୍କର ତ୍ୟାଗକୁ ସ୍ମରଣ କରାଯାଏ। ଆଉ ପବିତ୍ର ଏହି ଦିନକୁ ଆମର ଦେଶ ପ୍ରେମୀ ଐକ୍ୟ ଶୃଙ୍ଖଳା ଓ ସାମାଜିକ ଦାୟିତ୍ଵ ଶିକ୍ଷା ଦିଏ। ଆମେ ସମସ୍ତେ ସମ୍ବିଧାନକୁ ସମ୍ମାନ କରି ଦେଶର ଉନ୍ନତି ପାଇଁ ସତ୍ୟ, ନିିଷ୍ଠା ଓ ପରିଶ୍ରମର କା ସହ କାର୍ଯ୍ୟ କରିବା ଉଚିତ୍। ଜାତି, ଧର୍ମ, ଭାଷା, ପାନ୍ତର ଭେଦ, ଭାବ ଭୁଲି ଏକତାର ରହିବା ହିଁ ପ୍ରକୃତିର ଏବଂ ସାଧାରଣତନ୍ତ୍ର ପରିଚୟ। ଅଉ ଶେଷ ଏହା କୁହାଯାଏ କି ଗଣତନ୍ତ୍ରର ଦିବସ ଏକ ଜାତୀୟ ଉ ଉଁହୁଁ ବରଂ ଏହା ଆମର ସମ୍ବିଧାନ ଲୋକତନ୍ତ୍ର ଜାତୀୟ ଏକତା ପ୍ରତି ଆମର ଶ୍ରଦ୍ଧା ଓ ସଂକଳ୍ପ ପ୍ରତିକ। ଆମେ ସମସ୍ତେ ଏହି ଆଦର୍ଶ ନାଗରିକ ହୋଇ ଭାରତକୁ ଆହୁରି ସମୃଦ୍ଧ ଓ ସ ଇଚ୍ଛା ରେ କରିବା ଉଚିତ୍। ଆଉ ଭାରତ ଜାତୀୟ ପର୍ବ ମାନଙ୍କ ମଧ୍ୟରୁ ସାଧାରଣତନ୍ତ୍ର ଦିବସ ଏକ ଅତ୍ୟନ୍ତ ମହାନ୍ ପର୍ବ। ପ୍ରତିବର୍ଷ ଆମେ ଜାନୁଆରୀ ଛବିଶି ତାରିଖରେ ପାଳନ କରୁ। ଆଉ ଏହା ଆମ୍ ଏହାପରେ ଭାରତର ସମ୍ପୂର୍ଣ୍ଣ ଗଣତାନ୍ତ୍ରି ଏକ ଗଣରାଜ୍ୟ ଭାବେ ବିଶ୍ୱରେ ପରିଚିତ ହେଲା। ଗଣତନ୍ତ୍ର ଦିବସ ଆମକୁ ସାଧୀ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଅମୂଲ୍ୟ ତ୍ୟାଗ ବଳିଦାନର କଥା ସ୍ମରଣ ବି କରିଥାଉ। ସେମାନଙ୍କର ସାହସ ଦେଶପ୍ରେମ ଓ ଆତ୍ମବଳିଦାନ ପାଇଁ ଆମେ ଆମ ସ୍ଵାଧୀନ ଦେଶର ନା ଗରିକ ଭାବେ ଗର୍ବ ବି କରିଥାଉ। ଆଉ ଏହି ଦିନ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ଶ୍ରେଷ୍ଠ ଅବସର। ଏହି ଦିନ ଦେଶର ସବୁଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଏ। ଆଉ ଛାତ୍ରଛାତ୍ରୀମାନେ ଜାତୀୟ ପତାକାକୁ ସମ୍ମାନ ଜଣାଇ ଗୌରବ ବୃତ୍ତି ବି ଶପଥ କରନ୍ତି। ଗଣତନ୍ତ୍ର ଦିବସ ଆମକୁ ଏକତା, ଶାନ୍ତି ଓ ଭାଇଚାରା ଆଉ ଦେଶ ସେବାର ମହତ୍ତ୍ବ ବି ବୁଝାଇଥାଏ। ଆଉ ଜଣେ ଭଲ ନାଗରିକ ଭାବେ ଆମେ ସମ୍ବିଧାନକୁ ସମ୍ମାନ କରିବା ଉଚିତ୍। ନିଜ କର୍ତ୍ତବ୍ୟ ସହିତ ଉଁ ଉଁ ସଠିକ୍ ଭାବେ ପାଳନ କରିବା ଏବଂ ଦେଶର ପ୍ରଗତି ପାଇଁ ସଦା ପ୍ରୟାସ କରିବା ଉଚିତ୍। ହୁଁ ତାପରେ ଗଣତନ୍ତ୍ର ଦିବସ ପ୍ରୟଗ କେବଳ ଏକ ପର୍ବ ନୁହେଁ ଯୋଉଥିରେ କି ଆମେ ଆମର ଜାତୀୟ ପର୍ବ ଗର୍ବ ସମ୍ବିଧାନ ପ୍ରତି ସମ୍ମାନ ଓ ଦେଶ ପ୍ରେମର ପ୍ରତୀକ। ଆମେ ସମସ୍ତେ ଏକତ୍ରିତ ହୋଇ ସମସ୍ତଙ୍କୁ ସୁନ୍ଦର ଓ ଶକ୍ତିଶାଳୀ ଭାବ ରେ ବଢିବାର ସଂକଳ୍ପ ନେବା। ଆଉ ଆମ ଗଣତନ୍ତ୍ର ଦିବସରେ ଆମେ ସବୁ ଆମ କଲେଜ୍‌ ରେ ଆଉ ସ୍କୁଲରେ ଆମେ ସବୁ ଯାଉ ଜାତୀୟ ପତାକା ଉତ୍ତୋଳନ କରୁ ଆଉ ଗୀତ ଗାଉ ଆଉ ଭାସଣ ଦୋଉ ନାଚ ହୁଏ। ଆଉ ପାର୍ଟିସିପେଟ୍ ବି ସମସ୍ତେ କରନ୍ତି। ତାପରେ ଗାଁ ବି ଆମର ବୁଲା ଯାଏ। ମିଠା ଦିଅନ୍ତି ଚକୋଲେଟ୍ ଦିଅନ୍ତି ଆଉ ବିସ୍କୁଟ୍ ବି ଦେଇଥାନ୍ତି। ଏମିତି ସବୁ ପାଳନ କରୁ ଆଉ ତମର ସବୁ କେମିତି ପାଳନ କର?
ଆ ଆମର ବି ଏକା ଆମର ଆମର ସା ସାଧା ସାଧାରଣତନ୍ତ୍ର ଦିବସ ପୂର୍ବ ଦିନ ହଁ ଭଲ ଯ ଯୋଉଠି ପା ଜାତୀୟ ଉତ୍ତଳୋନ କରାଯାଏ ସେଇଟା ଆଉ ଜା ତୀୟ ସ୍ତମ୍ଭକୁ ସଫା କରାଯାଏ ସେଇ ଚାରି ପାଖ ବି ସଫା କରାଯାଏ। ଆଉ ଚୂନରେ ଗାର ଟଣାଯାଏ ଲା ଠିଆ କରା ହବାପାଇଁ। ଏ ତାପରେ ଛୁଆ ସବୁ ଅ ଗୀତ ଗାଇବା ପାଇଁ ଅ ଅଭ୍ୟାସ ବି କରନ୍ତି ଅ ଜାତୀୟ ଜାତୀୟ ଗାନ ଗାଇ କି ତାପରେ ଅ ସେଇଦିନ ଆସୁ ସଖାଳେ ଉଁ ଅ ସଫା ଡ୍ରେସ୍ ପିନ୍ଧିକି ବୁଟ ସକ୍ସ ପିନ୍ଧିକି ଅ ଜାତୀୟ ପତକା ଧରିକି ଆସୁ ତାପରେ ଗାଁ ବୁଲୁ। ଅଁ ଗାଁ ଉ ଦ୍ୱାରା ଆମର ଜାତୀୟ ପତାକା ଉତ୍ତୋଳନ ହୁଏ ତାପରେ ଜାତୀୟ ଗାନ କରାଯାଏ। ସ୍ଲୋଗାନ ବି ଦିଆଯାଏ ଆଉ ବୋହୁତ ଏ ଆମ ପିଲା ଭାଷଣ ଦିଅନ୍ତି ଆଁ ଭାଷଣ କହିସ୍ ସାଇଲା ପରେ ପୁଣି ଗାଁ ବୁଲୁ ଆଉ ଗାଁରେ ବି ଚକଲେଟ ବି ଦିଅନ୍ତି। ନ୍ତି ଆଉ ମିଠା ଦିଅନ୍ତି ହଁ ବିସ୍କୁଟ ବି ଦିଅନ୍ତି। ହଁ ତାପରେ ଆସି ସାରିଲା ପରେ ଆମ ସ୍କୁଲରେ ବି ହଁ ପ୍ରତିଯୋଗିତା ହୁଏ ଏମତି ଭାଷ ଜଣ ହୋଉ ଆଉ ନାଚ ଗୀତ ହଁ ଏଇ ସବୁ ପ୍ରତିଯୋଗିତା ହୁଏ ସମସ୍ତେ ବି ହଁ ଯୋଗ ଦିଅନ୍ତି ପା ସେଇ ଯୋଉ ପ୍ରତିଯୋଗିତା ହୁଏ ତାପରେ ଆ ଭୋଜନ କରିକି ଆସୁ। ଓ ଏଇଟା ଉମ୍ ଅଁ ଉଣେଇଶହ ସରଚାଳିଶ ମସିହା ଅଗଷ୍ଟ ପନ୍ଦର ତାରିଖରେ ଭାରତ ସ୍ବଧୀନତା ଲାଭ କରିଥିଲା। ଆଉ ତାପରେ ସ୍ଵାଧୀନତା ପରେ ଦେଶକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଏକ ସମ୍ବିଧାନ ରଚନା କରାଗଲା ଆଉ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ତ ସମ୍ବିଧାନ ସଭା ବି ଗ ଗଠନ କରାଗଲା ଅ ଏହାର ଖସଡ଼ା ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଥିଲେ ଡକ୍ଟର ଭୀମ ରାଓ ଆମ ଆମ୍ବେଦ କର ସମ୍ବିଧାନ ଚୋ ଉଣେଇଶ ଅଣଚାଶ ନଭେମ୍ବର ଛବିଶ ତାରିଖରେ ଗୃହୀତ ହେଇଥିଲା ଏବଂ ଉଣେଇଶ ପଚାଶ ଜାନୁୟାର୍ ଛବିଶ ତାରିଖରୁ କାର୍ଯ୍ୟକାରୀ ହେଇଥିଲା ସେଇଟାକୁ କୁହାଯାଏ ସାଧାରଣତନ୍ତ୍ର ଦିବସ। ସେଇ ଦିନଟାରୁ ପ୍ରତିବର୍ଷ ଜାନୁୟରୀ ଛବିଶରେ ଛବିଶକୁୁ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ବୋଲି ଆମେ ପାଳନ କରିଥାଉ। ସାଧାରଣ ଗଣତନ୍ତ୍ର ଅର୍ଥ ହେଉଚି ଜନତାଙ୍କ ଦ୍ଵାରା ଜନତାଙ୍କ ପାଇଁ ଏବଂ ଜନ ତାଙ୍କର ଶାସନ ଗଣତନ୍ତ୍ର ରାଷ୍ ଟ୍ରର ସମସ୍ତ ନାଗରିକ ସମାନ ଅଧିକାର ପାଆନ୍ତି ଏ ଧର୍ମ, ଜାତି, ବର୍ଣ୍ଣ, ଭାଷା, କିମ୍ବା ଲିଙ୍ଗ ଭେଦରେ କୌଣସି ପା ର୍ଥକ୍ୟ କରାଯାଏ ନାହିଁ ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବାର ଅଧିକାର ରହିଚି ଏବଂ ସେମାନେ ନିଜ ପ୍ରତିନିଧିକୁ ନିର୍ବାଚନ କରନ୍ତି ଗଣତନ୍ତ୍ର ଦିବସ ସମଗ୍ର ଦେଶରେ ବୋହୁତ ଆନନ୍ଦ ଉ ତ୍ସାହର ସହ ପାଳନ କରାଯାଏ। ହଁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭବ୍ୟ ପରଡ ଆୟୋଜନ କରାଯାଏ ଭାରତ୍ ତର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ସଲାମ ଦିଅନ୍ତି ସେନା ନୌସେନା ହୁଁ ଓ ବାୟୁସେନାର ଅ ଜବାନ ମାନେ ଶୃଙ୍ଖଳିତ ହଁ ପରେଡ କରନ୍ତି ବିଭିନ୍ନ ରାଜ୍ୟରେ ସାଂସ୍କୃତିକ ଝାଙ୍କି ଭାବରେ ଭାରତର ଏକତା ବିବିଧକୁ ପ୍ରଦର୍ଶନ କରେ।
ଆଁ ସବୁ ବିଦ୍ୟାଳୟ ମହାବିଦ୍ୟାଳୟ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରନ୍ତି ଧୁମଧାମରେ। ସକାଳ ପତକା ଉତ୍ତୋଳନ କରାଯାଏ ଛାତ୍ର ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରନ୍ତି। ହଁ ପ୍ରବନ୍ଧ, ପ୍ରକୃତ କବିତା ପାଠ, ଦେଶତ୍ମକ ବୋଧ ସଙ୍ଗୀତ ନୃତ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଆଉ ଭାରତୀୟ ସମ୍ବିଧାନ ବିଶ୍ଵର ସବୁଠାରୁ ବଡ ଲିଖିତ ସମ୍ବିଧାନ। ଏଥିରେ ନାଗରିକ କଙ୍କ ମୌଳିକ ଅଧିକାର ମୌଳିକ କର୍ତ୍ତବ୍ୟ ଏବଂ ରାଜ୍ୟର ନୀତି ନିର୍ଦ୍ଦେଶକ ତ ତୋ ବର୍ଣ୍ଣନା କରାଯାଇଛି। ଅ ସମ୍ବିଧାନ ଆମକୁ ସମ୍ମାନତା ସ୍ୱାଧୀନତା ନ୍ୟାୟ ଓ ଭାତୃତ୍ୱର ଆଦର୍ଶ ଶିଖାଏ ଆଉ ଗଣତନ୍ତ୍ର ଦିବସ ଆମକୁ ଦେଶ ଦେଶପ୍ରେମ ଏକତା ଶୃଙ୍ଖଳ ଓ ଦାୟିତ୍ୱବୋଧର ଶିକ୍ଷା ବି ଦେଇଥାଏ ସେଇଦିନ ବହୁତ ଅ ସ୍ଵାଧୀନତା ସଂଗ୍ରାମୀ ନିଜର ବଳିଦାନ କରିଥିଲେ ଯେମିତିକି ସୁଭାଷ ଚନ୍ଦ୍ର ବୋଷ ଗାନ୍ଧୀଜୀ ଉଁ ଗାନ୍ଧିଜୀ ତାପରେ ମଧୁସୂଦନ ରାଓ ଏମିତି କେତେ ସ୍ୱାଧୀନତା ସ ସଂଗ୍ରାମୀ ନିଜର ଜୀବନକୁ ବଳିଦାନ କରିଥିଲେ ଯୋଉଟା କିି ଆମର ସ୍ୱା ସବୁ ସେଇଦିନ ଆମେ ସ୍ମରଣ ସ୍ମରଣ କରିଥାଉ। ଗଣତନ୍ତ୍ର ଦିବସ କେବଳ ଏକ ଜାତୀୟ ପର୍ବ ନୁହେଁ ବରଂ ଭାରତୀୟ ସମ୍ବିଧାନ ଲୋକତନ୍ତ୍ର ଓ ଜାତୀୟ ଏକତାର ପ୍ରତୀକ ଏହି ଦିନ ଆମ କୁ ନିଜ ଅଧିକାର ସହିତ ଅ କର୍ତ୍ତବ୍ୟ ପାଳନ କରିବାକୁ ପ୍ରେରଣା ଦେଇ ଦେଇଥାଏ ଅ ଏଇଠି ବି ସବୁ ଗାଁ ରେ ବି ତ ଯୁବପିଢିୀ ମାନେ କରନ୍ତି ଅନୁଷ୍ଠାନରେ ବି ଜାତୀୟ ପତାକା ଉତ୍ତୋଳନ କରନ୍ତି। ହଁ ଭଲସେ? ତାପରେ ଆ ଜାତୀୟ ସାଧାରଣତନ୍ତ୍ର ଦିବସରେ ଯୋଉ ଜାତୀୟ ପତକା ଉଡାଯାଏ ସେଟା ତିନିଟା କଲର ତିନିଟା କଲରରେ ହେଇଥାଏ।
ସବୁ ଗାଁରେ ବି ଏଇଟା ପତକା ଉତ୍ତୋଳନ କରାଯାଏ ଆଉ ସେଠି ବି ଜା ଜାତୀୟ ଜାତୀୟ ଗାନ କରାଯାଏ ଜାତୀୟ ଗୀତ ଗାନ କରାଯାଏ। ତାପରେ ଏମିତି କରାଯାଏ ଆଉ ମୁଁ ତ ଏତିକି ଜାଣିଛି ଆଉ ଅ ତମ ଗାଁ ରେ ଜାତୀୟ ପତକା ଉତ୍ତୋଳନ କରାଯାଏ ନାଁ ନାହିଁ?
ହଁ ଆମ ଗାଁ ରେ କରାଯାଏ। ଆମେ ସବୁ ସକାଳୁ ଛଅଟାରୁ ଉଠିକି ଯାଉ। ଆମ ସେଠୁ କଣ କୁହନି ଧଳା ଚୂନରେ ଗାର ଟଣାଯାଏ। ପତାକା ଭିତରେ ଫୁଲ ଦେଇକି ତାପରେ ସେ ଯୋଉ ଲୁହାର ବାଡ଼ିରେ ସବୁ ଟେକିକି ତାକୁ ପତକାକୁ ଆମେ ଉତଳନ କରିଥାଉ। ଆଉ ମିଠା ଦେଇଥାନ୍ତି ଚକଲଟେ ଦିଅନ୍ତି ତାପରେ ଗାଁରେ ବି ଗାଁ ଲୋକ ସବୁ ଆସ ଆସନ୍ତି ପତକା ଉତ୍ତୋଳନ ହୁଏ। ଆଉ ଆମ ପଞ୍ଚାୟତରେ ବି ପତକା ଉତୋଳନ ହୁଏ ଆମ ସ୍କୁଲରେ ପତକା ଉତ୍ତୋଳନ ହୁଏ ସବୁ ଛୋଟ ଛୋଟ ଛୋଟ ଛୁଆ ଆସନ୍ତି ଗାଁ ରେ ପୁଲିକି ଯାଆନ୍ତି ଗୀତ ବୋଲି ବୋଲି କି ଯାଆନ୍ତି। ଆଉ ହଉ ତାହେଲେ ତୁ କଣ କର ଆଉ ମୁଁ ରଖୁଛି ମୋର କାମ ଅଛି।